ହାଲୋ।
ହାଲୋ।
ଭାଇ ଜୟ
ହଁ, ଜୟ ଶ୍ରୀ ଜଗନ୍ନାଥ, ଜୟ ମା ଶାରଳା।
ଜୟ ମା ସାରଳା ଭାଇ, କଁ କରୁଚ?
ଏଇ, ଏବେ ଖାଇକି ଖାଉଥିଲି, ଏବେ ଆଉ।
ଅହଁ, କଁ ରୋଷେଇ କରିଥିଲ ଆଜି ଖାଇଆକୁ?
ରୁଟି ଆ ସଜନା ଶାଗ, ମୁଗ ରାଇ କରିଥିଲି। ଆଉ ପୋଟଳ ଆଳୁ ଭଜା ହେଇଥିଲା।
ଆଚ୍ଛା, ଆରେ ରାତିରେ ଶାଗ ଖାଆନ୍ତିନି ବା।
ହଁ, ମୁଁ ଖାଇଦେଲି ଆଉ। କଁ କରିବା? ଆଉ ତ ବଳିଥିଲା ନା, ତ ମୁଁ ଖାଇଦେଲି ଆଉ।
ଆଚ୍ଛା ଆଚ୍ଛା ମୁଁ ସେଇ ଆଉ ଖରାବେଳେ ଭାତ-ଅ କରିଥିଲି ଡାଲ୍-ମା ଡାଲ୍ମା ତ ନୁହେଁ ସେଟା ସବୁ ପ୍ରକାରର-ଅ ପରିବା ମିଶେଇକି ନା ତାକୁ-ଉ ଉଁ ସିଝେଇ ଦେଇକି ତାକୁ ଅଦାରସଣରେ କଷି କାଷିକି ତାକୁ-ଉ ଛୁଙ୍କ ଦେଇକିନା ତରକାରୀଟେ କରିଥିଲି। ତ ସେଇଟା ଥିଲା ଭାତ ସେ ତରକାରୀକି ଖାଇଦେଲି। ହେଇଗଲା ଆଉ ଭାବୁଥିଲି ରୁଟି କରିଥାନ୍ତି। ନା ପରିବା ସବୁ ଅଛିନା ଏତେ ଶୀଘ୍ର କଣ ସରିବ।
ଅଛି।
ଏକୁଟିଆ ଖାଉଚି ନା ସେ ବା ଆର ଭାଇ ଜଣକ ସେ ଖାଉନାନ୍ତି। ତ-ଅ ସେ ତାଙ୍କ ତ ରହୁନାନ୍ତି ପ୍ରାୟେ। ଏଇ ହେଲା ଜିନିଷ ଆଉ, ଆଉ କଣ?
ମୋର ସେମ୍ ଥୁଆଇଛି ମୁଁ ଆଉ କିଛି କରିନି ଖାଲି ପୋଟଳ ଖାଲି ଟିକେ-ଏ ଯା କର୍ ଭାଜିଚି ଆଉ ସବୁ ସେମତି ଥୁଆ ହେଇଚି। ଆଉ ତମର ପୋଟଳ ପଇସା ବି ବାକି ରହିଯାଇଛି ଦେଇନି।
ନା ନା ସେଗୁଡ଼ାକ କିଛି ଉଠାଅନା ଏଠି ସେଇ ସବୁ ପଇସା ଦେବା ଦେବି ନାହିଁ। ସେଇ ସବୁ ପଇସା ଦେବା ଦେବି କଥା ଉଠାଅନା।
ଯୋଉ ନାଇଁ ଯୋଉଟା ତମେ ମୋ ପାଇଁ କେ-କେତେ ଖର୍ଚ୍ଚ କରିଚ। ମନେ ପକା ଆମେ କେତେ କୁଆଡେ ବୁଲିବାକୁ ଯାଇଚେ? ସେଗୁଡାକ ତ ହିସାବ ରଖିନ ନାଇ ନାଇଁ ଝେଲେ ହେଲେ ବି ସେମିତି ହେଲେ ମତେ ବି ହିସାବ କରିଆସେ।
ଦେଖ ସେଇ ଜିନିଷ ଅଲଗା ବୁଲାବୁଲି ଜିନିଷ ଅଲଗା। ଏଇ ମ୍ୟାଟର ଅଲଗା ବୁଝିପାରୁଛ ନା ନାଇଁ।
ହଉ ଏଇଟା ଭାବିନ ମୁଁ ତମେ ସେଟା ଗିଫ୍ଟ ଦେଇଦେଲି ଆଉ।
ଯାହା ହଉ ମୁଁ ଜୀବନରେ ପ୍ରଥମ ଥର ଯାହା ହଉ ଜୀବନରେ ପ୍ରଥମ ଫାଷ୍ଟ ଟାଇ ପାଇଁ ମୁଁ ପୋଟଳକୁ ଗିଫ୍ଟରେ ପାଇଛି। ମୁଁ ନିଜକୁ ବହୁତ ଧନ୍ୟ ମନେ କରୁଛି ଯେ ପୋଟଳ ଗିଫ୍ଟ ପାଇଛି।
ହଁ। ସେତିକି ହେବ ସେଇଭଳିଆ ସାଙ୍ଗଟେ ବଲିକି ପୋଟଳ ତମକୁ ଉପହାରରେ ଦଉଛି। ପୋଟଳ ଖାଇକି ପୋଟଳ ଭଳିଆ ହେଇଯାଉ।
ନାଇଁ ନାଇଁ ପୋଟଳ ଭଳିଆ ହେବେନି ତ।
ହଁ ସେମ ଆଚ୍ଛା ଆଚ୍ଛା ଏଇଭଳି କହତାହେଲେ।
କାଲି କଣ ରୋଷେଇ ହେବ?
କାଲି ଭାବିଛି ପୋଟଳ ଆଳୁ ତରକାରୀ କରିବି ବୋଲି। କାହିଁକିନା ଯେହେତୁ ପୋଟଳ ଉପରେ କଥା ଚାଲିଛି ତ ପୋଟଳ ଉପରେ ହିଁ ନା ମାଡ଼ ହବ।
ମୁଁ ସେମିତି ମୋର ଆଉ ମୁଁ କଣ କଣ ଆଣିଥିଲି କି କ ଟମାଟ ସେମିତି ଥୁଆ ହେଇଛି ଟମାଟର କିଛି ହେଇନି। ଧନିଆ ପତ୍ର ସେମିତିଆ ଥୁଆହେଇଛି ସେ ଆଜି ପଚିଯାଇଥିଲା ଅଧା ତାକୁ କାଟିକି ପକାଇଲି। ଫ୍ରିଜ ରେ ମୁଁ ପଲିଥିିନ ପୂରେଇକି ରଖିବା କଥା ମୁଁ ସେ ମେଲା କରିକି ରଖିଦେଇଛି ସେ ସବୁ ଶୁଖିକି ସବୁ ଲାଗିଯାଇଛି।
ଆଚ୍ଛା ଆଚ୍ଛା ନାଇ ମୋର ତ ବାଇଗଣ ଥରେ ଖାେ ମୁଁ ସେ ଡାଲମା ଯେହେତୁ କରିଦଉଛି ନା ସେଥିପାଇଁ ସବୁ ଜିନଷ ମିଶେଇ ମାସେଇକି ଘାଣ୍ଟିଦଉଛି। ହେଲା ଖାଲି ଆଳୁ ପିଆଜ ଟା ଅଲଗା ରଖିଛି ବାଇଗଣ ପୋଟଳ ଗାଜର ଆଉ ସେ ଝୁଣା ଅଛନ୍ତି ଥିଲା ଘରେ। ହଉ ମୁ ନିଶ ମାସକ ଯେତେବେଳେ ଯାହା ବାରୁଛି ଆଉ ମତେ କଣ କହିଲ ଦି ତିନି ପ୍ରକାର କରିବାକୁ ରୋଷେଇ ଭାରି କଷ୍ଟ। ମୁଁ ସେଥିପାଇଁ କି ଯାହା ପାରୁଛି ଗୋଟେ ଥରେ କରିଦେଲି ଖାଇଦେଲି ଶୋଇଲା ଆଉ କିଏ ନେକ୍ସଟ ଟାଇମ କରୁଛି ଅଳସୁଆ ସ୍ୱଭାବ ଆଉ।
ଓ ନା ନା ସେମିତି ତମେ ତ ଯେତେ କରୁଛ ମତେ ରୋଷେଇ ମୁଁ ଦି ପରେ କଣ କହିଲ। ଦି ତିନି ପ୍ରକାର ଆଇଟମ୍ ନହେଲେ ମୋତେ ଭଲ ଲାଗିବନି ରାତିରେ ମୁଁ ଗୋଟେ ଆଇଟମ ହେଲେ ମୁଁ ଚଳେଇଦେବି। ଏନ୍ତ ଦ୍ୱୀପ ମତେ ଦି ତିନି ପ୍ରକାରେ ଦରକାର ନହଲେ ଗୋ ରୁଟି ପକ ହେଲେ ଆଡ଼ଜଷ୍ଟମେଣ୍ଟ କରି ଖାଇବା ପିବ ମତେ ଆଉ ସେଥିପାଇଁ ମୁଁ ଶାଗ ମୁଗ ପୁଣି ପୋଟଳ ଆଳୁ ଭଜା କାକୁଡ଼ି ସାଲଟ ଲେମ୍ବୁ ପକେଇ ସବୁ ନେଇଯାତୁ
ଆଚ୍ଛା ଆଚ୍ଛା ନାଇଁ ଧର ସେ ଆର ପିଲା ଯଦି ମୋ ସହିତ ଖାଉଥାନ୍ତା ତାହେଲେ ଔଶସ କର ଇଚ୍ଛା ହଉନ୍ତା ସିଏ କେ ଖାଉନି ତାର ଅ ଅଧେ ଟାଇମ ପଳେଇ ଯାଉଛି। ଆଉ ଏକୁଟିଆକୁ କେତେ ରୋଷେଇ କରିବ କିଏ ଖାଅ ଭାଇ ସେଇ ଥରେ ଟାଇ ରୋଷେଇ କରିଦିଅ ଆରାମ ସେ ରହିଲା। ଦିନରେ ଖାଇଦିଅ ରାତିରେ ରଖିଦିଅ କାମ ଖତମ।
ଓହୋ ରାତିରେ ମୁଁ କଣ କହିଲି କହିଲ ସେ ତରକାରୀ ଥିଲା ତ ଖାଇଲିି। ପୁଣି କ୍ଷୀର ଥିଲା ତାକୁ କ୍ଷୀର ଗରମ କରିକି ପିଇଲି ମୁଁ କ୍ଷୀର ବସେଇ ଦେଇଥିଲି। ମୋର ଆଉ ମନ ନାହିଁ ବସଛି ବୋଲି ସେ ମରି ମରି ମରି ମରି ଆଉ ସେର ଡଙ୍କୀଏ ଖଣ୍ଡେ ଅଛି।
ଆଉ ଭଲ ତ ରାବିଡି ହେଇଗଲା।
ହାଫ ଲିଟର କ୍ଷୀର ସେ ପୁରା
ତା ଧେଅରେ ଅଳ୍ପ ଟିକେ ଚ ଅମୁଲ ମିଶେଇ ଦବ ଗୋଳେଇ ଦବ ପୁରା ରାବିଡି ହେଇଯିବ ସେ। ଚିନି ଟିକେ ପକେଇଦବ। ତାପରେ ହେଇକିନା ପେଡା ହେଇଯିବ ସେ ହୁଁ।
ସେ ପୁରା ନାଲି ହେଇଯାଇଥେଲା ମାନେ ପୁରା ବହଳିଆ ହେଇଯାଇ
ଆମ ସାଲେପୁରରେ ଯୋଉ ନଇଗୁଆଁ ଗୋଟେ ଜାଗା ଅଛି ହେଲା। ଯେତେବେଳେ ମୁଁ ଏ ବିଦୁତୁ ବିଭାଗରେ କାମ କରୁଥିଲି ହେଲା। ସେତେବେଳେ ଉଁ ସେଟି ଆମର ସବୁ ପଡେ ଉଁ ଭେରିପିକେସନ ସବୁ। ଭଲ ଯାଇଁକିନା ଦେଖିବା ପାଇଁକି ସବୁ କାଆର କିଏ କୋଉ ଇଲେକ୍ଟ୍ରି ଖୁଣ୍ଟରୁ ଲାଇନ୍ ତାର ଜମ୍ଫର୍ ପକେଇଚନ୍ତି କଣ କରିଚନ୍ତି। ତ ସେଠି ଗୋଟେ ଜାଗାରେ ପେଡା ଫ୍ୟାକ୍ଟ୍ରି ତାଙ୍କର ଗୋଟା ଅଛି ମା ତାରିଣୀ ପେଡା ଫା ଉଁ ନା ମା ତାରିଣୀ ମିଷ୍ଟାନ ଭଣ୍ଡାର ଏମିତି କଁ ଗୋଟା ଅଛି ତାଙ୍କ ଯାଇକି ତାଙ୍କର ଗୋଟା କଣ ଥିଲା ହେଠୁ ମୁଁ ଯାଇଁକିନା ହେଠି ଲେଖାଲେଖି କରି ନେଇକି ଆସିଲି ସିଏ ଖୁସି ହେଇଗଲେ। ହେଇଠୁ ମତେ ହେଠୁ କଁ ମୁଁ କହିଲି କଁ ପେଡା ଖାଇବେ କି ନା ହଁ ମୁଁ କଇଲି ସାର୍ ଖାଇବେ କି? ମୁଁ କହିଲି କଁ କେତେ ଟଙ୍କାର ନଉଚନ୍ତି? ନା ଖାଇବେ ତ ବିଶେଷ କରି ଅଟା ଦେଖିଚ ଗୁଳା ଯେଡିକ କରନ୍ତି। ସେଇ ଭଳିଆ ଗୋଟେ ଗୁଳା ମତେ ଧଏଇଦେଲେ ହେଲା ସେଠି ଆଉ ଥରେ ଜଣଙ୍କର ଇଏ କରୁଥିଲା ସିଏ ମତେ ଖୁସ୍। ତିରେ ସେମତି ଦେଇଥିଲେ ବଢିଆ କିନ୍ତୁ ପୁରା ଫ୍ରେସ୍ ପେଡା ତାକୁ ଗରମ ଗରମ ପୁରା ଇଏ ଖୁଆ ଗୁରାକ। ଉଁ ବଢିଆ ଲାଗେ ଖାଇବା ପାଇଁକି।
ମତେ କିନ୍ତୁ ସେ ରାବିଡି ଖାଇବି ମାନେ ମୋ ଦେହ ବୁଲେଇ ଦବ।
ହେଲା ଆଉ ଚଣ୍ଡିଖୋଲ ଯିବ ଚଣ୍ଡିଖୋଲ ଚଣ୍ଡୀ ମନ୍ଦିରରେ ସେଠି ପେଡା ମିଳେ ଚଣ୍ଡିଖୋଲ ଫେମସ୍ ପେଡା ନା ଚଣ୍ଡି ମନ୍ଦିର ଯିବ ସେ ପେଡା ମସ୍ତ ଲାଗେ।
ଯୋଉ ଯାଜପୁର ଚଣ୍ଡିଖୋଲ?
ହଁ ଆମ କଲେଜ ସେଇଠି ଥିଲା ନା ମୁଁ ପଢୁଥିଲି ସେଇଠି ତ ସେଇଠି ଆମେ ଚଣ୍ଡିଖୋଲ ପି ପେଡା କେବେ ଖାଇଆକୁ ଇଚ୍ଛା ହେଲେ ଚଣ୍ଡୀ ମନ୍ଦିର ଆମ କ୍ ଆମ୍ ଧର ଅ ତମ୍ କେମିତି ତମୁକୁ କହିବି ଆ ମୋ ରୁମ୍ ମୋ ଯୋଉ ଏଇ ଯୋଉଠି ମୁଁ ରହୁଚି ସେଠୁ ଅ ସି ଆର୍ ପି ଛ କ ମାନେ ଏ ଏପଟେ ଗଲେ ଆମେ ଯୋଉ ଏପଟେ ଧର ବୁଲିକି ଗଲାଳୁକୁ ଯାଇଁ ଭାରୁଚେ ଯୋଉ ସି ଆର୍ ପି ଯେତିକି ବାଟ ଆମ କଲେଜ ପାଖୁରୁ ଚଣ୍ଡିଖୋଲ ଚଣ୍ଡୀ ମନ୍ଦିର ସେତିକି ବାଟ।
ଆଚ୍ଛା।
ତ ସେ ହାଇଟାକଚ୍ କଲେଜ ସେ ହାଇଟା ଚଣ୍ଡୀ ମନ୍ଦିର ତ ସେଇଠି ଆମେ ଯାଉ ଇଏ କରୁ। ଆଉ ପିଲର୍ ପରୀକ୍ଷା ହେରିକା ହବାର ଥିବ କି ହବାର ଥିବ ଧର ଉଁ ଘରକୁ ଆସିଆକୁ ଧର ଉଁ ବିଳମ୍ବ ହବ ପଳେଇ ଯାଉ ମହାବିନାୟକ ମନ୍ଦିର ସେଠି ଯିବୁ ଷାଠିଏ ଟଙ୍କା ଉଁ ହେତେବେଳେ ନଉଥିଲେ ଅରୁଆ ହାତ ଡାଲମା ଆମ୍ବୁଲ ରାଇ ଖଟା ଖିରୀ ଗୋଟେ ଭେଜ ମିକ୍ସ ଦେବେ ନ ଶାଗ ମୁଗ କରିଥିବେ କି ପୋଟଳ ବେସନ ତରକାରୀ କରିଥିବେ ବହେ ପ୍ ଖାଇଦବୁ ବାସ୍ ଆରାମସେ ଟିକେ ବସିବୁ। ତାପଡେ ଆସୁ ବଢିଆ କିନ୍ତୁ ଟେଷ୍ଟ ଭଲ ଲାଗେ ବଢିଆ ତ ସ୍ଵାଦିଷ୍ଟ ଖାଇବା କରନ୍ତି। ହେଲା ସେ ସବୁ ସମୟ ଭାଇ ପଳେଇଗଲା ଆଉ ସେ ସମୟ ଅଛି। କାହିଁ ଆଉ ମାନେ କୋଉଠି ମିଳିବ କେତେବେଳେ ମୁଁ ବି ଜାଣିପାରୁନି?
ମିଳିବ ମିଳିବ ନିହାତି ମିଳିବ।
କାଇଁନା ପାଠ ପଢା ସମୟଟା ଥିଲା ମାନେ ଏତେ ଗୋଟେ ଖୁସି ଲାଗେ ପାଠ ପଢାକୁ ପାଠ ପଢା ସାଙ୍ଗସାଥିରେ ମଜାମସ୍ତି ବୁଲାବୁଲି ସିଏ ସବୁ ଗଲା ଏଇନା ଗୋଟେ କଁ ପରିବାରର ବୋଝ ମୁଣ୍ଡୁକୁ ଆସିଲା ଦାୟିତ୍ଵ ବଢିଲା। କେମିତି କଣ ପ ଏ ପରିବାର ପୋଷିବା ପ୍ରତିପୋଷଣ କରିବା ଘରଦ୍ୱାର କରିବା ସେଇ ସବୁ ଟେନସନ୍ ଏଇନା ମୁଣ୍ଡେରେ ପୁରା ଖୁନ୍ଦି ହେଇକି ଅଛି। ଏ ହଉଚି ଜିନିଷ ହୁଁ।
କଣ କରିଆ। ଜୀବନରେ ତ ସେଇଗୁରା ନକଲେ ହବନି ଆଉ ଖଟିକି ଖାଇବା କାଟିକି ପିନ୍ଧିବା
ନିଶ୍ଚୟ ନିଶ୍ଚୟ ଆଉ ପଚିଶ ତାରିକ୍ ଯୋଉ ଦିନ ଯିବା ତ
ପଚିଶ ତାରି ଦିନ?
ହଁ।
ଗୁରୁବାର ଦିନ ନୁହଁ?
ହଁ ଗୁରୁବାର ଦିନ ତାଙ୍କ କଣ ଏପର୍ଯ୍ୟନ୍ତ ସିଓର ନୁହେଁ କି ହଁ ଚାେଳକୁ ଯବା। ହଁ ଚାଟା ବେଳକୁ।
ଦୁଇ ଦିନ ମୋତେ ଛୁଟି ଆଣିବାକୁ ପଡ଼ିବ।
ଦି ଦିନି ମୁଁ ତ ଛୁଟି ଆଣିପାରିବିନି କାହିଁକି ନା ମୁଁ ସେଦିନ ଯାଇକି ତାପରେ ସକାଳେ ଆସିଲେ ଆସିକି ପୁଣି ବାରଟ ବେଳକୁ ଯିବି ଅଫିସକ ଯିବି କାମ କରିବି ଆସିବିନା ଶୋଇବି ରବିବାର ଦିନ ଛୁଟି ପକେଇବି ନା ଆଉ ଶୁକ୍ରବାର ନେଇପାରିବିନି ୁଟି ନେଇ ପାରିବିନି ଆମର
ନାଇଁ ନାାଇଁ ସେ ଦୁଇ ଦିନ ବା କହୁଛି ସୋମବାର ଆଉ ଗୁରୁବାର
ହଁ ଆଗରୁ କହିଦବ ଆରେ ଦେଖ କେତେ କାମ କରୁଛ ନା ତ ଯଦି ତମର କାମ ଅଛି ତାଙ୍କୁ କହିବ କି ମୋର କାମ ଅଛି ମୁଁ ଛୁଟିରେ ରହିବି। କାହିଁ ନ ରହିବ ରବିବାର ତ ଇଏ ଅଛି ରବିବାର ନା ପଳେଇବ ସେଆଡେ ବେ ସୋମବାର ଦିନ କାମ ସାରିକି ମଙ୍ଗଳ ବାର ଦିନ ଆସିବ।
ରବାର ଦିନ ଯିବା ନା ସୋମବାର ଦିନ ସକାଳୁ?
ସୋମବାର ସକାଳୁ ଭିଡ ହେଇଯିବ ତମେ ରବିବାର ପଳେଇ ଆସିବ। ତାପଟ ଦେଖ ତମ ଘରେ ବି ଗାଁକୁ ବି ପଳେଇବ ନା ଗାଁରେ ବି ଟିକେ ମନ ନ୍ଧୁଖ କରୁଛନ୍ତି କି ଆସୁନି ଇଏ କରୁନି ବୋଲିକି। ଗାଁକୁ ବୁଲିବାକୁ ବୁଲିବା ହେଇଯିବ, ସିଆଡେ କାମ ବି ସେଠକ ହେଇଯିବ ଦିନରେ ପାଇବ ବୁଝିଲ ତ। କାଇଁ
ଏବେ ଯାଇଁନି ନା ଦଶରା ବେଳକୁ ଯିବି ଯାଇ।
ଆରେ ଦେଖ ଖାଲି ଯାଇକି ବୁଲି ପଳେଇ ଆସ ସେମାନେ ଖୁସି ହେଇ ନା ବାପା ମା ଖୁସିଇଯିବ ଯେ ପୁଅଟା ଆସିଛି ଏତେ ଦିନ୍ ପରେ।
ବୁଝି ହେଲା।
ଦେଖିବା କଣ କରିବା।
ହୁଁ ସେଇଟା ହେଇଗଲେ ତମେ ଭଲ ହବ। କାହିଁ ନା ଏମିତି ଅ ଉ ଯାଉନା ନା ସବୁବେଳେ ମାନେ ଭାବୁଛନ୍ତି ଯେ ପୁଅ ଟା କାହିଁକି ଆସୁନି ବାହାରେ କାହିଁକି ରହିଛି, ଘର ଦ୍ଵାର ସବୁ ଭୁଲିଗଲା।
ହୁଁ ସେ ହଉଛନ୍ତି ଘର ଛାଡିକି କୁଆଡେ ପଳେଇବ ତ
ଏ ସତ କଥା ନୁହେଁ କିି ତମେ ଏତେ ଦିନ କେମିତି ରହୁଛ ମୁଁ ତ ରହିପାରିବିନି କେବେ ବି।
କଣ କରିବା ଆଉ ରହିବା ଉପରେ ତ ପଡୁଛି ଆଉ। ନିର୍ମଳ କୋଉଠି ଆକ୍ଚଲି କହିଲା?
ନେମା ହେଉଛି ସାଲେପୁରରୁ ପନ୍ଦର କିଲୋମିଟର ସାଲେପୁର ମାର୍କେଟ୍ ବଜାରରୁ ଅ ଆଗକୁ ଯିବା ଖା ମାର୍କେଟ ରୁ କଲେଜ ଦେଇକିନା ମାଇ ବନ୍ଧଙ୍କୁଠିକି ଯାଇପାରିବ ନହେଲେ କୁଳିଆ ଯିବ କୁଳିଆ ରରୁ ଭିତରେ ପଶିକି ଯିବ, ତମେ ସାଲେପୁର ପଳେଇଲେ ଆରାମସେ ମୁଁ ତୁମକୁ ନେଇଯିବି ତୁମେ ସାଲେପୁର ପଳେଇ ଆସ ଆମ ଆମ ଘରୁକୁ ପଳେଇ ଆସିବ ହେଲା ମୁଁ ତମକୁ ନେଇଯିବି।
ସାଲେପୁର ବଜାରରୁ ତମ ଘର କେତେ ବାଟ?
ଆ ମାତ୍ର ଗୋଟେ କିଲୋମିଟର, ଗୋଟେ ଦି କିଲୋମିଟର ଭିତରେ ହବ।
କାଇଁନା ମୁଁ ହଜି ଯିବି ସାଲେପୁର ରେ।
ଆରେ କିଛି ନାହିଁ ତମେ ବଜାର ପସ ଠିଆ ହେଲେ ମୁଁ ଆସି ପହଞ୍ଚିିବି। କିଛି ଅସୁବିଧା ନାହିଁ।
ମୁଁ ଏକାଥରେ ଯୋଉ ଖରାଖିଆରୁ ଯିବି ସିଧା ଏକାଥରେ।
ନାଇଁ ବିକଳ କର ଦୋକାନ ଆଗରେ ଠିଆ ହେଇଥିବ।
ହୁଁ।
ମିଠା ଦୋକାନ ବୁଝିଲ ତ।
ସେ ତ ଗୋଟିଏ ରାସ୍ତା ଆଉ।
ହଁ ତମେ ଉ ଘରକୁ ଟିକେ ଯାଇ ବୁଲାବୁଲି କର ବୁଝି ପାଇଲ, କଥା ମାନ। ସାନ ଭାଇଟା ହେବି ମୁଁ ଗୋଟା କଥା କହୁଛି ଘରକୁ ଯାଅ ଟିକେ ବୁଲାବୁଲି କର ବାପା ମା ଟିକେ ଖୁସି ହେବେ। ବାପା ମା ଖୁସି ହେଲେ ସବୁ ଖୁସି ଯେତେ ଦେବଦେବୀ ପୂଜିଲେ ବାପା ମା ଯେ ଅଶାନ୍ତି ହେବେ ନା ଦେବାଦେବୀ ପୂଜିଲ କିଛି ଲାଭ ନାହିଁ ବୁଝିଲେ ତ?
ମା ନାହାନ୍ତି ନା?
ଆଁ?
ମା ନାହାନ୍ତି ନା।
ଘରେ ମା ନାହାନ୍ତି?
ନା।
ଆ ଦେ ଶୁଣ ବାପା ତ ଅଛନ୍ତି ତାଙ୍କ ମନ ତ ଟିକେ ଖୁସି ହବ। ସେଇ ହଉଛି ଜିନିଷ। ତ କଣ କରିବା?
ହେଇଗଲା।
ହଉ ଭାଇ ମୁଁ ରହିଲି?